ହ୍ୟାଲୋ।
ହ୍ୟାଲୋ।
ହଁ।
ଆଜ୍ଞା ନମସ୍କାର।
ନମସ୍କାର ଆପଣ କୋଉଠୁ କହୁଚନ୍ତି।
ମୁଁ କହୁଥିଲି ନିଆଳିରୁୁ।
ନିଆଳିରୁୁ ଆଜ୍ଞା ନିଆଳିରେ ବା ଛେନା ମିଳୁଥିଲା ସେ ନିଆଳି ଛେନା ଭଲ ଲାଗେ ମୁଁ ବା ଶୁଣିଥିଲି ଓଉ ହୋ। ତ ନିଆଳିରେ କଆଁ ଗୋଟେ ମୁଁ ନିୁଜ ବାହାରିଥିଲା ଦି ବର୍ଷ ତିନି ବର୍ଷ ପୂର୍ବରୁ
ହଁ ନିଆଳି କୁହନ୍ତୁନି ନିଆଳି ରେ ଯୋଉ ଛେନା ଟା ହୁଏ ସେ ଯୋଉ ଶିରା ଟା ହୁଏ ଏ ସିରାରେ ଚିନ ପଡ଼େ।
ସେଇଥିରେ ତ ମୋତେ ଲାଗୁ ଚି ଗୁଡ ପଡିଲେ ମୋତେ ଅଧିକ ଭଲ ଲାଗେ ଚିନିଟା ଏତେ ଖାସ୍ ଲାଗେ କାହିଁି ନା ଚିନିରେ ଟିକେ ବହୁତ ଏବେ ନକଲି ଚିନି ଆସୁଛି ତ ଚିନି ଏତେ ଖାସ ଲାଗେ ନା ଗୁଡ ପଡିଲେ ଭଲ ଲାଗେ।
ଅଛା ଆଚ୍ଛା ଆଜ୍ଞା ଆପଣ କେବେ ଅନୁଧ୍ୟାନ କରିଚନ୍ତି କି ନିଆଁରେ ଯୋଉ ଛେନା ଟା ପଡେ ସେ ଛେନାରେ ଆପଣ ଯୋଉ ଚିନିଟା ପରେ ସେ ଚିନିଟା ଆମର ପାଣି ରେ ତିଆରି ହୋଇଥାଏ କି ଜଳରେ ତିଆରି ହୋଇଥାଏ କି ଅମ୍ଳଜାନରେ ତିଆରି ହୋଇଥାଏ କି ଅଙ୍ଗାରକାମ୍ଳ ରେ ତିଆରି ହୋଇଥାଏ।
ନାଇଁ ନାଇ ମୁଁ ତ ଏତେ ଅନୁଧ୍ୟାନ କରିନାହିଁ। ଆପଣ ଦେଖନ୍ତୁ ଆପଣ ଆଉ କୋଉ ପିଲାଙ୍କୁ ପଚାରିବେ ସିଏ କାଳେ ଜାଣିଥିବେ ମୋର ତ କାଇହିଁ ଏତେ ଜ୍ଞାନ ନାହିଁ ଏ ଉପରେ ଚିନି ଉପରେ ଏତେ ଜ୍ଞାନ ନାହିଁ ମୋର ଟିକେ ଅଧିକ ଅଲଗା ଉପରେ ଅଛି।
ଆଜ୍ଞା ଅବଶିଷ୍ଟାଂଶ ଆଉ ଯେତେକ ଅଛି ସବୁ ଆମର ଓଡିଆ ଭାଷା ଭିତରେ ଆମର ଯୋଉ ଛପନଟି ନା ଅଣଷଠି ଆକ୍ଷିକ ଶବ୍ଦ ଶବ୍ଦ ଭିତରେ ଆପଣ କୋଉୁ ମନପସନ୍ଦ ଶବ୍ଦ କୋଉଟା?
ମନ ପସ ଶବ୍ଦ ହଉଚି କ ଖ ଗ ଘ ଙ ତାପରେ କୋଠି ଗୋଠେ ଥିବ କଣ ସେଇଟା
ତାହେଲେ ଆପଣଙ୍କୁ ଆମର ଛ ଅଣଷଠିଟି ଅକ୍ଷରଙ୍କ ମଧ୍ୟରୁ ଅଣଷଠିଟି ଆସେ ନା ଆପଣ ଭୁଲିଗଲେଣି।
ନାଇଁ ମତେ ଅଣଷଠି ତ ଆସ୍‌ଥେ। ବଟ୍ ମୁଁ ଆପଣଙ୍କୁ କହିବାକୁ ଚାହୁଁନି ପରନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହୁଁ ନାହିଁ।
ଆଚ୍ଛା ତାହେଲେ ଆପଣଙ୍କୁ ଆସେ ନାହିଁ ଆପଣ ସେଆ କହିବାକୁ ଚାହୁଁଚନ୍ତି।
ନାଇଁ ନାଇଁ ମତେ ଆସେ ଯଦି କହିବେ ମୁଁ କହିବି ଦେବି। ଏବେ କିନ୍ତୁ କହିବାକୁ ମୁଁ ଓଲ୍ଟା। ନା ଆପଣ କୁହନ୍ତୁ ପ୍ରଥମେ ତାପରେ ମୁଁ ଦ୍ଵିତୀୟରେ ମୁଁ କହିବି।
ଆଚଛା ଆ ଆଚ୍ଛା ହଉ ଆପଣ କେବେ ଅନୁଧାନ କରିଚନ୍ତି କି ଆମ ହାତରେ ଯୋଉ ଘଣ୍ଟାଟେ ପିନ୍ଧୁଚନ୍ତି ସେ ଘଣ୍ଟାରେ ଆପଣ ଯୋଉ ଷ୍ଟି ଷ୍ଟିଲି ବା ଆମ ଲୁହା ଜାତୀ ଧା ଧାତୁ ଜଣକ ଯୋଉ ପିନ୍ଧିଲେ ତିଆରି କହିହୁଏ।
ତାଙ୍କୁ କେମିତି ତିଆରି କରାଯାଏ ଆପଣ ଜାଣିଚନ୍ତି ବୋଧେ ଆପଣ ଟିକେ କହିଲେ ଭଲ ହୁଅନ୍ତା।
ଥାଉ ଆପଣ ସେଇ ଘଣ୍ଟା ଯାତୀୟ ଠୁ ଦୂରରେ ହେଇ ରୁହନ୍ତୁ କାହିଁକି ନା ଆପଣଙ୍କର ସେତିକି ବୁଦ୍ଧି ନାହିଁକି ଆପଣ ତାହାକୁ ଆପଣଙ୍କ ପେଟକୁ ନେଇକି ତାକୁ ପଚନ କରିପାରିବେ।
ଆପଣ କେମତି ମତେ କହି ଦଉଚନ୍ତି କି ମୋର ବୁଦ୍ଧି ନାହିଁ ବୋଲି ଏମିତି ତ କହିବା କଥା ନୁହଁ। ଆପଣଙ୍କ କଣ ଘରେ ସମ୍ମାନ ଶିଷ୍ଟାଚାର କେମିତି ଦିଆ ହୁଏ ଶିଖା ହେଇନାହିଁ ବୋଧେ।
ଆଚ୍ଛା ଆଜ୍ଞା ଆଜ୍ଞା ଆପଣଙ୍କର କଥାବାର୍ତ୍ତା ବହୁତ୍ ଶାଳୀନତ ଶାଳୀନତା ଅଛି ଆପଣ ପାଣି ପିଚନ୍ତି ସକାଳୁ।
ଆଜ୍ଞା ନିହାତି ମୁଁ ତ ସକାଳୁ ପାଣି ହିଁ ପିଇକି ଆସିଥିଲି ଜଳ ପିଇଥିଲି।
ଜଳ ପିଇଥିଲେ ପାଣି ପିଇ ନଥିଲେ।
ନାଇଁ ମୁଁ ନିର ପିଥିଲି ନିର ମତେ ଭଲ ଲାଗେ ଅଧିକ ଟିକେ।
ଆଛା ନିର ପିଥିଲେ। ଆଚ୍ଛା ଆପଣଙ୍କ ଛାତ ଉପରେ ପପେଆ ଗଛ ଅଛି ନା ବାଉଁଶ ଗଛ ଅଛି।
ଆମ ଛାତ ଉପରେ ଛାତ ଉପରେ ଆମର କିଛି ଗଛ ନାହିଁ ଆମ ଘର ସାଇଡ୍‌ରେ ଘର ଗଛ ଅଛି। ଗଛ ସାଇ ଘର ସାଇଡ୍‌ ରେ ଆମର ବାଉଁଶ ଗଛଟି ଅଛି। ନଡିଆ ଗଛ ତ ଆଠୁ ଟିକେ ଦୂରରେ ଅଛି ଚାରିଟା ନଡିଆ ଗଛ ଅଛି ସେଠି ଅଛି ଆଉ ଆପଣ ଆସେ ଆସିଲେ ଦେଖିବେ କୋଉଦିନ ଆଉ।
ପିଜୁଳି ଫିଜୁଳି ଯଦି ହୁଅନ୍ତା ତାକୁ ମୁଁ ଖାଆନ୍ତି କାରଣ ପିଜୁଳି ଖାଇଲେ ଆମ ଦେହ ବହୁତ ସୁ ତ ଓ ସଫଳ ରୁହେ ଆମେ ଆମକୁ ଉର୍ଜା କିଲେ ଯାହାକି ଆମେ ସଫଳ ଭାବରେ ଆମେ କାର୍ଯ୍ୟକ୍ରମ କରିପାରୁ।
ହଁ ଆମ ଘର ପାଖେରେ ତ ପିଜୁଳି ଆପଣ ଦେଖି ନାହାନ୍ତି ବୋଧେ ଆମ ବାଲ୍ କୁନିରେ ଏ ଚାର୍ ଟା ପିଜୁଳି ଗଛ ଅଛି ମାନେ ପାଖେରେ ବାଲ୍ କୁନି ପାଖେରେ ଚାରିଟା। ନିକଟସ୍ଥ ଚାରିଟା ପିଜୁଳି ଗଛ ଅଛି ଆପଣ ଯେତେବେଳେ ଚାହିଁବେ ଆସିକି ଖାଇପାରିବେ।
ତାହେଲେ ମୁଁ କାଲି ଯାଇକି ଆପଣଙ୍କ ଘରଟି ଯାଇଁକି ପିଜୁଳି ତଳିବାକୁ ହେବି କିନ୍ତୁ ଆପଣ ପିଜୁଡି ତ ମିଠା ଲାଗେ କି ଖଟା ଲାଗେ।
ଆମ ପିଜୁଳି ଟିକେ ପିତା ଲାଗେ ସିଏ ଗୋଟେ ନୂଆ ପ୍ରକାରିଆ ପିଜୁଳି ସିଏ ଆମେ କିଣି ଆଣିଥିଲୁ। ହଁ ଗୋଟେ ଜାଗା ଅଛି ଲଣ୍ଡନ ଆପଣ ତ ଶୁଣୁନଥିବେ କେବେ ମୁଁ କହୁଛି ଶୁଣନ୍ତୁ। ଗୋଟେ ଲଣ୍ଡନ ଗୋଟେ ଜାଗା ଅଛି ସେଇଠୁ ଆମେ ପିଜୁଳି ଗଛଟା ଆଣିଥିଲୁ ସେଟା ସେଟା ଟିକେ ପିତା ଲାଗେ।
ଆଚ୍ଛା ଲଣ୍ଡନ ରେ ତାହେଲେ ସମସ୍ତେ ପିତା ପିଜୁଳି ଖାଆନ୍ତି କିନ୍ତୁ ଆମ ଘର ଆଡେ ଯଦି ସବୁ ମିଠା ପିଜୁଳି ଆଉ ବଡ ବଡ ପିଜୁଳି। ଆଉ ଖାଇଲା ପରେ ଆମ ଦେହ ସୁସ୍ଥ ସଫଳ ସମଙ୍ଗ ଏବଂଙ୍ଗ ତ୍ୱଚା ତ୍ୱଚା ବହୁତ ସୁନ୍ଦର ଦେଖା ହୁଏ।
ହଁ ତ୍ୱଚା ନିହାତି ସୁନ୍ଦର ଦେଖା ଯାଉଥିବ ବଟ୍ ସେଇଟାକୁ ଯଦି ଖାଇବେ ଆପଣ ପରନ୍ତୁ ଯଦି ସେଇଟାକୁ ଖାଇବେ କୋଉଟାକୁ କହିଲେ ମୁଁ ଯେଉଁ ଲଣ୍ଡନରୁ ଆଣିଛି ସେଇଟାକୁ ଯଦି ଖାଇବେ ତାହେଲେ ଆପଣ ତ୍ୱଚା ନୁହଁ ଆପଣ ସୁନ୍ଦର ଦେଖାଯିବ ମାନେ ଆପଣଙ୍କ ଭିତରେ ଗୋଟେ ଗୋଟେ ମାନେ ଭିତରୁ ଗୋଟେ ଦେଖାଯିବ ଆପଣ ଗୋଟେ ଅଲଗା ପ୍ରକାର ଦେଖାଯିବେ। ମୁଁ ପୁରା ବୁଝେଇ ପାରୁନାହିଁ ଆପଣଙ୍କୁ। କଣ କହିଲେ।
ଆପଣ କେବେ ଦହି ବରା ଖାଇଛନ୍ତି ଦହି ବରା ଗୁନି ପଡିଥିବ ଆଳୁଦମ ମଟା ହେଇଥିବ ସେ ଟିକେ ପିଆଜ
ଆଜ୍ଞା ଖାଇଛି ଖାଇଛି ଖାଇଛି।
କେତେ ଖାଇଛନ୍ତି?
ମୁଁ ଖାଇଥିବି ବହୁତ ଥର ଖାଇଛି ଖାଇଲାଣି ଯ ସକାଳୁ ଉଠିଲେ ଦହିବାର ରାତିରେ ଶୋଇଲେ ଦହିବାର ସବୁବେଳେ ଦହିବାର।
ଆଚ୍ଛା। ଆଛା ଆଉ ଆପଣ ସେ ଦହିବରାରେ ରାଗ ଖାଆନ୍ତି କି ମିଠା ଖାଆନ୍ତି କି ଖଟା ଖାଆନ୍ତି କି କିଛି ଖାଆନ୍ତିନି?
ନାଇଁ ରାଗ ଖାଉ ରାଗ ଭଲ ଲାଗେ ତ। ଏଇଠି ଗୋଟେ ଆମ ବାହାରେ ଜଣେ ଏ ଗୋଟେ ଛୋଟ ମାଙ୍କଡ଼ ଟିକେ ପଳେଇଆସିଛି ଆମ ଘର ପାଖକୁ ତାକୁ ମୁଁ ହାତ ମାରୁଛି।
ଆଛା ଆଚ୍ଛା ହଉ ଠିକ ଅଛି ମାଙ୍କଡ଼ ତାର ଏଇ ପିଜୁଳି
ହେଇ ଘର ଭିତରେ ମାଙ୍କଟି ପଶି ଅଛି ଏବେ। ଦେଖନ୍ତୁ ଆପଣ ଠିକ ରେ।
ପିଜୁଳି ଗଛରେ ପିଜୁଳି ଖାଇବାକୁ ଆଇଥିବ ସେ ମାଙ୍କଡ଼ ତାରେ ପିଜୁଳି ଖାଉ। ଆପଣ ଆପଣଙ୍କ କଥା କୁହନ୍ତୁ। ଆଉ ଆପଣ କଣ ସକାଳୁ ସକାଳୁ ଆପଣ ବ୍ୟାୟାମ ଫ୍ୟାମ କରନ୍ତି? ଖେଳା ଖେଳି କରନ୍ତି କି ବୁଲାବୁଲି କରନ୍ତି?
ଆଜ୍ଞା ନିହାତି ନିହାତି ସବୁ ସ ସବୁଦିନ ସକାଳୁ ମୁଁ ବ୍ୟାୟାମ କରେ ସବୁଦିନ ସକାଳୁ ଆରମ୍ଭ ହବ ଖେଳିବି ମୁଁ ଏ ପାଞ୍ଚଟା ନାଇ ସାତଟାରୁ ନଅଟା ଯାଏ ମୁଁ ଖେଳେ। ତାପରେ ପୁଣି ନଅଟା ସାଢେ ନଅଟା ଯଏଁ ଖେଳେ ପୁଣି ତାରେ ଖାଇ ପିଇକି ପୁଣି ଦଶଟା ରୁ ବାରଟା ଖେଳିବି। ପୁଣି ଖାଇ ପିଇ କିି ଶୋଇ ଉଠିକି ପୁଣି ଦିଟା ର ପାଞ୍ଚଟା ଖେଳିବି। ତାପରେ ପୁଣି ଖାଇ ପିଇ ଉଠିକି ପୁଣି ଆଠଟା ରୁ ନଅଟା ଖେଳିବି।
ଆଛା ଆଉ ଆପଣ ଆଜି ପିଇଛନ୍ତି କିଛି ପାଣି ନା ଖାଲି ଓନ୍ଲି ଖାଇଛନ୍ତି?
ନାଇଁ ମୁଁ ପାଣି ପିଇଅଛି ଆଉ ସେଠି ଗୋଟେ ସଫ୍ଟ ଡ୍ରିଙ୍କ ସରି କଣ ଗଟେ କହିଲେ ତରଳ ପଦାର୍ଥର କ ଗୋଟେ ଡ୍ରିଙ୍କ୍ ଥିଲା ତ ସେଇଟାକୁ ବି ପିଇ ଦେଇଥିଲି।
ଆଉ ଆଉ ଆଜି ଆପଣ ଝାଲ ମୁୁଢି ଖାଇବେ ନା ଛେନା କଦଳୀ ଖାଇବେ?
ନାଇଁ ମୁଁ ଭାବଛି ଚୂଡ଼ା କଦମ୍ବା ଆଜି ଖାଇବି ବୋଲି ମୋର ବହୁତ ଆସ୍ଥା ଥିଲା ତା ଉପରେ। ଚୂଡ଼ା କଦମ୍ବା ଖାଇବାକୁ ଇଚ୍ଛା ହେଉଛି।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କର ଉ ଯୋଉ ଆମର ପାଣି ଫାଣି ଲାଇନ ବିଷୟରେ ବେଶୀ ନଲେଜ ଯଦି ତା ବିସ
ଅ ଅ ସେ ଏବେ ତ ମନେ ପଡୁନାହିଁ ମନେ ପଡିଲେ କହିବି ଆଉ। ପାଣି ଫାଣି ନଲେଜ ଆମର ଏତେ ନାହିଁ। ଆପଣଙ୍କ କଥାରୁ ଜଣାପଡିଛି ଆପଣ ଯେତେବେଳେ ପ୍ରଥମେ ଘଣ୍ଟା କଥା କହିଲେ। କଥାରୁ ଜଣା ପଡ଼ୁଛି କି ଆପଣଙ୍କ ଘଣ୍ଟା ଉପରେ ବହୁତ ନଲେଜ ଅଛି। ତ କିଛି ଆମକୁ ଯଦି ଦେବେ ଜ୍ଞାନ ଆମେ ବି ଚିରୋଉପକୃତ ହେବୁ।
ତାହେଲେ କୋଉ ନଲେଜ ଆପଣଙ୍କୁ କୋଉ ଜ୍ଞାନ ଦରକାର ଘଣ୍ଟା ଉପରେ ମତେ କୁହନ୍ତୁ ମୁଁ ସେଇ ଜ୍ଞାନ କହିବି।
ଆପଣ କଣ କଣ ଜାଣିଛନ୍ତି ଆପଣ ତ ମତେ ଲାଗୁଛି ବୋଧେ ବହୁତ ଘଣ୍ଟା କାମରେ ବ୍ୟସ୍ତ ଅଛନ୍ତି କଥାରୁ ଜଣା ପଡିୁଛି ଯା। ତ ଆପଣ କଣ ଜାଣିଛନ୍ତି ଘଣ୍ଟା ବିଷୟରେ କହୁନାହାନ୍ତି ଆପଣ?
କଣ ଜାଣିଛନ୍ତି ମାନେ ଘଣ୍ଟା ଗୋଟେ ସମୟ ଦେଖିବାକୁ ଉପଯୋଗ କରିବାକୁ ତାକୁ ପିନ୍ଧିକି ଷ୍ଟାଇଲ ବି ମରା ହୁଏ। ତାକୁ ଗୋଟେ ସଉକରେ ପିନ୍ଧା ହୁଏ। ତ ଆପଣ କୋଉଥିରେ ୟୁଜ୍ କରୁଛନ୍ତି ସେ ଘଣ୍ଟାକୁ?
ନାଇଁ ଆମେ ତ ସେମିତି କିଛି ନାହିଁ ଆମକୁ ଆଉ ଗୋଟେ ମୋର ଗୋଟେ ସାଙ୍ଗ ଅଛି। ସିଏ ଗୋଟେ ଦୋକାନରେ କାମ କରୁଛି ତ ସିଏ ତାଙ୍କ ଦୋକାନ ର ଅ କ୍ରୟ ବଢେଇବା ପାଇଁ ସିଏ ଆମକୁ ଖାଲି ବିକି ଦଉଛନ୍ତି ତ ଆମେ ସେଇଟାକୁ କିଣି ଦଉଛୁ। ନହେଲେ ଆଉ କିଛି କିଛି ନାହିଁ ଆମର ତ କିଛି ସୁ ସଉକ ନାହିଁ କିଛି ନାହିଁ ସାଙ୍ଗ ବୋଲି ପଇସା ଦବା କଥା ଆଉ।
ତାହେଲେ ଆପଣ ପାଞ୍ଚଟା ଖଣ୍ଡେ ଘଣ୍ଟା କିଣିି ସାରିବେଣି ଆପଣଙ୍କ ସାଙ୍ଗ ଦୋକାନଠୁ?
ଆଜ୍ଞା ନିହାତି ପାଞ୍ଚଟା ମିଛକଥା କହୁଛନ୍ତି ଆପଣ ମୁଁ ଦଶଟା କିଣିଥିଲି ତାକୁ ମୁଁ ପଚାଶ ହଜାର ଫୋନ ପେ କରିଥିଲି ତାପରେ କ୍ୟାସ୍ ଦେଇଥିଲି ଲକ୍ଷେ ଟଙ୍କା ଖଣ୍ଡ ସିଏ କଣ କରି ଥିବ ମୁଁ ଆଉ ଜାଣିନି।
ଆଜ୍ଞା ସେଗୁରା ସେଗୁରା ବେଶି କଥା ହୁଅନ୍ତିନି ଆପଣ ଘଣ୍ଟା ବିଷୟରେ ଜାଣିବାକୁ କହୁଛତ ଘଣ୍ଟା ଭିତରେ ଗେ ଗୋଟେ ବେଟରୀ ଥାଏ। ସେ ବେଟେରୀରେ ସୋ ରୂପାର କୋଟିଂ ଥାଏ ଯାହା ଫଳରେ ସେ ରୂପା ଆମର ଏନର୍ଜିକୁ ଷ୍ଟୋର ମାନେ
ତ ମୁଁ ଶୁଣନ୍ତୁ ମତେ ସ୍ଵଚାଳିତ ଘଣ୍ଟା ଦରକାର।
ସ୍ଵଚାଳିତ ସ୍ଵଚାଳିତ ବହୁତ ପଇସା ଆଉ ତା ଭିତରେ ଗୋଟେ ରୋଟା ରୋଟର ଥାଏ ଯାହାକି ସ ଗୋଟେ ସ୍ପ୍ରିଙ୍ଗ ଭଳିଆ କାମ କରେ ଯାହାକୁ ଆସ୍ତେ ଆସ୍ତେ ସେ ଛାଡେ ଯାହା ଫଳରେ ଆପଣଙ୍କ ହାତ ହଲିବା ଦ୍ଵାରା ସେ ପୁନଃଚାଳିତ ହୋଇଥାଏ।
ଓହୋ।
ଯୋଉଟା କି ବୋଲ୍ ଯୋଉଟାକିି ଆଗ କାଳରେ ବହୁତୁ ପିନ୍ଧା ପିନ୍ଧା ପିନ୍ଧି ଓ ଯୋଗାଣ କରାହଉଥିଲା କିନ୍ତୁ ଏବେ ଟିକେ ଆମର ବେଟେରୀ ବାଲା ଆସିଲା ବେଳକୁ କ୍କ୍ୱାଡ ତାକୁ କୁହନ୍ତି ସେଇ ପାଇଁ ତା ବେ ଟେରୀ ବେଲା ଏବେ ବେଶୀ ଚାଲିଛି କିନ୍ତୁ ଏବେ ବି ଯୋଉମାନେ ପିନ୍ଧୁଛନ୍ତି ସେମାନେ ବି ସଉକି ବାଲା ପିନ୍ଧୁଛନ୍ତି।
ହେଲେ ଆପଣ କାନ୍ଥଘଣ୍ଟା ବିଷୟରେ କଣ ଜାଣିଛନ୍ତି କାନ୍ଥଘଣ୍ଟା?
କାନ୍ଥ ଘଣ୍ଟା ଖାଲି କାନ୍ଥରେ ଟଙ୍ଗା ହୁଏ ଯାହାକୁ ଖାଲି କାନ୍ଥରେ ଦେଖ ଦେଖି ହୁଏ ଆଉ କିଛି ତାର କିଛି ପ୍ରୟୋଗ ନାହିଁ।
ସେ କାନ୍ଥ ଘଣ୍ଟା ସ୍ୱଚାଳିତ ବାଲା ଅଛି ନା ନାହିଁ?
ନାଇଁ କାନ୍ଥ ଘଣ୍ଟା ସ୍ୱଚାଳିତ ବାଲା ନାହିଁ ଆପଣ ଯଦି କାନ୍ଥ ଘଣ୍ଟା ସ୍ଵଚାଳିତ ବାଲା ଦରକାର ତାହେଲେ ଆପଣ ପୁରୁଣା ଜମାନାରେ ଅଛି ଗୋଟେ ଆମର ଚାବି ବାଲା ଘଣ୍ଟା ସିଏ ବି ସ୍ଵଚାଳିତ ତାକୁ ପାଇବାକୁ ହେଲେ ଆପଣଙ୍କୁ ଲକ୍ଷେ ଟଙ୍କା ଖଣ୍ଡେ ଖର୍ଚ୍ଚ କରିବାକୁ ପଡିବ। ଏ ସରି ପଇସା କିଛି କଥାବାର୍ତ୍ତା ନାହିଁ ଯେ ଆପଣ ଆଜି କଣ ଖାଇଛନ୍ତି କୁହନ୍ତୁ ଭଲ ସେ ନା ଆପଣ କଣ ଆଗକୁ କଣ ଖାଇବେ?
ଆପଣଙ୍କୁ କୋଉ ଗାଡ଼ି ପସନ୍ଦ ଆପଣ କହୁନାହାନ୍ତି?
ମତେ ପସନ୍ଦ ଓଲା। ଓଲା ହେଲା ଗୋଟେ ଏସୋ ଚାଳିତ ଇଲେକ୍ଟ୍ରିକ ଗାଡି ଯାହାକୁ ଖାଲି ଚାର୍ଜିଂ
ସ୍ୱଚାଳିତ ସେଇଟା ନୁହଁ ସେଇଟା ସ୍ଵଚାଳିତ ନୁହଁ ଆପଣ ଭୁଲ କହୁଛନ୍ତି ଆପଣଙ୍କ ଏଇ ବିଷୟରେ ଜ୍ଞାନ ନାହିଁ ସଚାଳିତ ନୁହଁ ସେଇଟା ଆପଣ ହାତରେ ଚଲଉଛନ୍ତି ତ
ଆଉ ତାହେଲେ ଯୋଉ ଚାଳିତ ହଉଛି ଚାଲୁ ଚାଳିତ ଚାଲିବ ନା?
ଆଜ୍ଞା ତ ଆପଣ ଯାଆନ୍ତୁ ମତେ ସେ କଣ ଭୋକ ଭୋକ ହେଲାଣି ମୁଁ ଯାଉଛି ଖାଇବି।
ହଁ ମତେ ବି ପଚରେ ଧନ୍ୟବାଦ।
ହଁ ଧନ୍ୟବାଦ।